ଦିବ୍ୟାଂଶୁ। ହୁଁ ଆଉ ଆଜି କଣ କ୍ରିକେଟ ଖେଳ ହେଲା ତମ ରୋହିତ ସମା କେତେ କଣ ମାଇଲା?
ହଁ ଆଜି କଣ ରୋହିତ୍ ଶର୍ମା ଅଶି ରନ୍ ବାଡେଇଚି ସତ୍ ଚାରି। ଏ ପଞ୍ଚଷଠି ଟା ନା ବଲ? ଟ୍ରାଇକେଟିକା ଶହେ ଚଉଦ ପନ୍ଦର ଅଛି ଆଉ ମତେ ଖରାପ ଲାଗିଲା କି ଇ ଆଉ ଶହେ ଟା ବାଡି ପଡିଲାନି ଜେସଲ ଟା ମାରିଦେଲା ସେ ଆଉଟ ହେଲା ଏଇ ଯୋଉ ସ୍ପିନର କୁ
ଏଜ୍‌ ହେଇଗଲାଣି ଏତେ ଆଶା କରିବା ଠିକ୍ ଠାକ୍ ନୁହଁ ସିୟେକେମିତି ବାଡେଇଛି ସେତକ ବଡ କଥା। କୋହଲି ର ଭାଇ ଫିଟନେସ୍ ଅଛି ଭାଇ କୋହୁ କାହାର କେତେ କ ଫିଟନେସ୍ ଅଛି ଆହାର ଫିଟନେସ କାଇଁ। ଭାଇ ଟିକେ ମୁଁ ମଝିରେ ଦେଖିଥିଲି ପତଳା ପତଳା ହେଇକି ଭାଇ ଜିମ୍ ଯାଇକି। ସ୍ଲିପ ରେ କି ଆରେ ଭାଇ ବୋଧେ ନୂଆ ମୁ ଦେଖୁଛି ସ୍ଲିପ୍ରରେ କି କ୍ୟାଚ ଧରନ୍ତିନି। ମୋର ସ୍ଲିପ ରେ କ୍ୟାସ ଧରିବାକୁ ମନା କଲା ଅଫସର ପଠେଇଲା ହାଇଟ୍ରିକ ଭାଈ ମୁଁହ ସେ ଜିନିଷଟା ଭୁଲି ପାରୁନିରେ ମୁଁ କଣ କରିବି।
ତମେ ସେଇ ଗୋଟଏ ଜିନିଷ ଦେଖୁଛ ଆଜି ଗୋଟିଏ ମ୍ୟାଚ ତିନିଟା କ୍ଲାସ୍ ଧରିଛି।
କେତେ ଜିନିଷ ଅନାଉନୁ। ସେଇ ଗୋଟେ ଜିନିଷ ଟୋଟାଲ କ୍ୟାରିୟରକୁୁ ଜଜ୍ କରିଦିଏ ମୁଁ କହୁଛି ବା। କୋହଲି କ୍ୟାପଟନସି ରେ ଉଣେଇଶରେ ଯୋଉ ୱାର୍ଲଡ କପ ଖେଳ ହେଲା ମାନେ କେହି କାହା ଦୋଷ ଦେଖିଲେନି ଧୋନୀ ଦୋଷ କାହିଁ ଦେଖିଲେ କାର ସେ ଲାଷ୍ଟ କୁ ଜିତେଇ ପାଇଲାନି ରନ ଆଉଟ ଟା ହେଇଗଲା। ଦେଖିଲେ ନା ନାଇଁ ସେ ଗୋଟା ଭୁଲ କିନ୍ତୁ ସେ ବାକି ଯେତେ ତ ସକ୍ସେସ ଗୁରା ତାର ଅଛି କେହି ସେଟା ଦେଖୁନାହାନ୍ତି। ସେଇ କଥା ଗୋଟାଏ ଭୁଲ କୁ ସମେତେ ଜଜ୍ କରିବେ।
ଭାଇ ଗୋଟେ ଭୁଲ କଣ ୱାର୍ଲଡ କପ୍ ହାରିଲି କି।
କଣ ଆଉ ଉଣେଇଶ ୱାର୍ଲଡ କପ୍ କଣ ଆମେ ଜିତିଲେ?
ଉଣେଇଶ ୱାର୍ଲଡ କପ୍ କଥା କହୁନି ତମେ ଯୋଉ କହିଲ? ସେଇଟା ସିନା ହେଲେ ବଟ ଯୋଉ ରୋହିତ ଶର୍ମା ଗଡେଇ ଦେଲା କୟାଚ। ରୋହିତ ଶର୍ମା ଯୋଉ ଗଳେଇଲା ଅସରୋଟଲ୍ କ୍ୟାଚ ମନେ ରହିଲ ତମର ସେଥିରେ ହାରିଲି ମ୍ୟାଚ।
ନାଇଁ ମ୍ୟାଚ ହାରିବା ଟା କଥା ପଡୁିନି ତୁ ଗୋଟେ ଦେଖେ ମ୍ୟାଚ ତ ଗୋଟେ ସ୍ପୋର୍ସ ମ୍ୟାନ।
ତ ଗଲେ ସେଇଠି କବାଟେ ଦେଲେ ମୁଁ ତ ଖାଉଥିଲି ଉଠିକି ଆଇଲି ଶୋଉଛି ଟିକେ। ମୁଁ ବୁଝିପାରୁନି। ହଉ ହଉ ପାଞ୍ଚ ମିନିଟ ଯାଉଛି ଟିକେ ମତେ ଗଡେଇ ହବାକୁ ଦେ। ହଁ ହ୍ୟାଲୋ।
ହୁଁ ହୁଁ। ହଁ ବା ମୁଁ କହୁଛି ଦେଖ ମ୍ୟାଚ ଆମେ ଟୋଟାଲୀ ହାରି ନଥିଲେ ହେଲା।
ଆଉ ତାହାଲେ?
ମ୍ୟାଚ ରେ ହାରି ନଥିଲେ କିନ୍ତୁ ଗୋଟେ ସ୍ପୋର୍ଟସ ମ୍ୟାନ ସ୍ପିରିଟ୍ ଦେ ନିଜର ଗୋଟେ ପ୍ରକ ସମୟ ଚାହାନ୍ତି। ତୁ ଏଇନା କଣ ଦେଖିବାକୁ ଚାହୁଁଛୁ ଇଣ୍ଡିଆ ଟିମ୍ ରେ ଇଣ୍ଡିଆ ଯେ ମୁଁ କଣ କହିଲି? ମୁଁ କିଏ ଜାଣି ଶୁଣି କିଏ ଗଳା କିଏ ଜାଣି ଶୁଣି ଗଳାନ୍ତିନି ସେମିତି ହେଇଯାଏ। କିନ୍ତୁ ତୁ ଗୋଟେ ନିଜେ ଦେଖୁନୁ ଗୋଟେ ସେଇ ଛୋଟ ଛୋଟ ମିଷ୍ଟେକ ହି ମାନେ ଗୋଟେ ଗଟେ ମୁଭମେଟ ଖରାପ ହ ଗଟ ପିଲାଟା ହାଟରେ ଥିବା ନା। ତ ତମେ ସେଇଭଳିଆ ମୁମେଣ୍ଟ ରେ ମାନେ କଣ ବୁଝୁଛ ତ କଣ କହିବାକୁ ଚାହୁଁଛି।
ହୁଁ।
ପୁରା ଛକି ଥିବ କି ନା କେମିତି ବଳ ଆସିବ କେମିତି ଗୋଟେ ଧରିବ। କିନ୍ତୁ ଗୋଟେ କାଜୁଆଲି ଟାଇପ ର ଗୋଟେ ଖେଳିଲ ତ ସେମିତି ତ ଯିବ ନା। ଯଦି ନିଜେ ମାନୁଛି ରୋହିତ ଶର୍ମା ଭଲ ପ୍ଲେୟାର ଯେ କିନ୍ତୁ ମାନେ କାହା ସହିତ ଗୋଟେ ଏମିତି ଏଇଟା କଲେ କଣ ଭଲ ଲାଗିବ ଏଇଟା।
ଟାଣାଶୁଣି ତ କରନି ନା। ପଳେ ଛାଡିଗଲା ଛାଡିଗଲା ଜାଡେ ଯାହା ଦେଖୁଛ ଜାଡେ ଯା ଦେଖୁଛ। ସହଜ ଛାଡିଦଉଛି ୱାଲଡ ର ଆଉ
ହଁ ଯେ ଏବେ ଶୁଣୁ ଏଜ ହେଲା ପରେ ସମସ୍ତେ କିନ୍ତୁ ସେତେବେଳେ ତ ମାନେ ରୋହିତ ଶର୍ମା ରୋହିତ ଶର୍ମା ନାଁ ତ ଗୁୁ ଥିଲା ନାଇଁ କି କେବେ କ କଥା ହେଲା ଆଉ କଣ? ହଁ ଚବିଶ ହେଲା ହଁ ହଁ ତ ତେଇଶି ରେ ଆମେ ତ ତେଇଶି ରେ ଶୁଣନୁ ତେଇଶିରେ ହାରି ସାରିଲା ପରେ ହଁ ମାନେ ଗୋଟେ ଗୋଟେ ସ୍ପିନର ସ୍ପିନର ଦେଖ ଫୋପଡା ବାଲା ୱିକେଟ୍ ଅଧିକ ନିଅନ୍ତି ସ୍ପିନର ମାନଙ୍କ ଅପେକ୍ଷା। ଅଧିକ ନିଅନ୍ତିନି ସ୍ପିନର ମାନେ ଅଧିକ ମାଡ଼ ଖାଆନ୍ତି। କାହିଁକି କାରଣ ଯୋଉ ମାନେ ବ୍ୟାଟମ ଟା ସ୍ପିନର କ ବୁଝିଗଲା ତ ସିଏ ମାନେ ବାଡିବ। ଯିଏ ନ ସିଏ ତାର ଡିଫେନ୍ସ କରିବ କିନ୍ତୁ ଯୋଉମାନେ ସବୁ ପ୍ରେସର ଗୁରା ସେମାନେ କଣ କରନ୍ତି ୱିକେଟ ନେଇଯାଆନ୍ତି। ତ ସ୍ପିନର ମାନଙ୍କର ୱିକେଟ ସେଟା ପୁଣି ହାଟରିକି ଗୋଳିଲେ ସିଏ ଯେ ବାଧିବ କିଏ ସିଏ ଭାଇ ଜାଣିଚି ଭାଇ ଅକ୍ସଫର୍ ପୋଟେଲ ସେ ଗୋଟେ ହମ୍ବଲ ପ୍ଲେୟାର। ଛାଡ ତା କଥା କହି କିଛି ଲାଭ ନାହିଁ ଗଳିଥିଲା ତ ଗଳିଥିଲା ଆଉ। କିନ୍ତୁ ଛୋଟ ଛୋଟ ମିଷ୍ଟେକ୍କୁ ବି ଦେଖିବାକୁ ପଡିବ ଏତେ ନାହିଁ। ଆଉ ଭାଇ ଗୋଟେ ପ୍ଲେୟାର କୁ ଏତେ ଥର ତମେ ଜଜ୍ କରିବ ସେଇଟା ତମେ ମାନିବାକୁ ପଡିବ। ହ
କହିଲ ହ୍ୟାଲୋ।
ହଲୋ ହୁଁ।
ହଁ।
ମୁଁ ତ ସେଇୟଆ କହୁଥିଲି। ସେଟା କିନ୍ତୁ ଗୋଟେ ଗୋଟେ ପ୍ଲେୟାର ଥାଆନ୍ତି ମାନେ ବୋହୁତ କାଜୁଆଲି ଖେଳନ୍ତି। କୋହଲି କି ମୁଁ ମୁଁ ସତ କତା କହୁଚି କୋହଲି କି ମାନେ ମୁଁ ଚାଁ ମୁଁ ଚାହିଁଲେ ବି ମାନେ କହିପାରିବିନି କି ନାଇଁ ମୁଁ ଗୋଟେ ଭଲ ମାନେ ମତେ ଭଲ ଲାଗୁଚି ପ୍ଲେୟାର ଟା କିଛି ଭାଇ ମତେ ସେ ଆଦୌମ ଭଲ ଲାଗେନି ମୁଁ ଭାଇ ତାକୁ ଘୃଣା କରେ ସତ କଥା। ଖେଳ ଯେ କେମିତି ଖେଳେ ଇଣ୍ଡିଆ ପାଇଁ କଣ ଖେଳିଚି କେମିତି କଣ। ସେଗୁରା ମତେ ଜମା ବାଗ ଲାଗେନି ମତେ କହଲି ର ଗୋଟେ ଜିନିଷଟା ଭଲ ଲାଗେ ତା ଫିଟନେସ ଟା। ସ୍କୁଲର ଫିଟନେସ୍ ଛଡା ତା ଖେଳ ଗୁଣ ମତେ ସିଏ ଜମା ଆ ଭଳ ଲାଗେନି ସେ ଶହେ ମାରୁ ଦୁଇ ଶହ ମାରୁ ଇଣ୍ଡିଆ କୁ ଜିତାଉ କଣ ମାଇ ମତେ ଭଲ ଲାଗେନି।
ସେ ଯେଉଁ ପାକିସ୍ତାନ ହେଲା ଏଇଟି ଟୁ ସେକେଣ୍ଡ ଏଇଟି ଟୁ ମ୍ୟାଚ ଦେଖିଚ?
ଆରେ ମୁଁ ଜାଣିଚି କିନ୍ତୁ ମତେ ଭଲ ଲାଗେନି ଆକଚଲି କୋହିଲିକୁ। ହଁ ମୁଁ କହୁଚି ମତେ ଆକ୍ଚୁଆଲି କୁହିଲ ଆଦୌ ଭଲ ଲାଗେନି ମତେ କାହିଁକି କେଜ ନି ମୁଁ ଜାଣିନି। ଇଣ୍ଡିଆ କୁ ଜିତାଉ ହାରିଆ ମ୍ୟାଚ ଜିତାଉ ମତେ ଭଲ ଲାଗେନି ଆକ୍ଚୁଲି ଭଲ ଲାଗେନି ତ ଭଲ ଲାଗେନି। କାଇହିଁ ଲାଗେନି କଣ ପାଇଁ ଲାଗେନି କୁଁ କେମତି ତମକୁ ଭଲ ଲାଗିବ ନାଁ ମତେ ଭଲ ଲାଗେନି ମାନେ ଭଲ ଲାଗେନି। କଣ ପାଇଁ କି ଜାଣି ମୁଁ ଆଜି ପର୍ଯ୍ୟନ୍ତ ବି ଜାଣିପାରୁନି ମତେ ଭଲ ଲାଗନି ସେ। ଆଦୌଉ ଲାଗେନି।
ଆଚ୍ଛା।
ମତେ ଆଗ୍ରେସନ ପସନ୍ଦ ନୁହଁ ତମେ ଶାନ୍ତ ସଭାବରେ ଖେଳିବ। ଆସିବ ସଇଲା ମତେ ସେଇଟା ହିଁ ଭଲ ଲାଗେ ଆଗ୍ରସନୀ ମତେ ଭଲ ଲାଗେନି। ଏତେ କଣ ଯେ ଆଗ୍ରେସନ ଦେଖିବ।
ମାନେ ରଖ ଯଦି ମନଙ୍କର ଆଇପିଏଲ୍‌ ମ୍ୟାଚ ହୋଉଥିବ। ଆଉ ରୋହିତ ଶର୍ମା ବିରାଟ କୋଲି ର ମ୍ୟାଚ ଆ ରୋହି ଶର୍ ବିରାଟ କୋଲିର ମ୍ୟାଚ ଚାଲିଥିବ ମନ କର ବିରାଟୋଲି ଆଉଟ ହେଇଯ ଦେଖ ରୋହିତ ଶର୍ମା ଚୁ କିଛି କରିବୁନି ଆଉ ଯଦି ସେଇ ଯାରେ ଓଲଟା ହବ ଭାଇ ଦେଖିବ କିନ୍ତୁ
ହଁ ବା ଆରେ ତମର ପଫର୍ମାନ୍ସ ସବୁବେଳେ ପାଇଁ ଭଲ ଅଛି ମୁଁ ତ ପ୍ରାୟ ଦେଖିବୁ ପ୍ରାୟ ଫାଇନାଚ କୋହିଲି କୁ ତୁ ପପମାନସ ତ ପାଇବୁନି। ମ୍ୟାକ୍ସିମମ୍।
ମାକ୍ସିଅମ ଫାଇନାଲ ମ୍ୟାଚରେ କିଏ ପ୍ରଫର୍ମ କରେ, ରୋହିତ ଶର୍ମା ପ୍ରଫର୍ମ କରେ।
କିଏ ଆରେ ଓପନର ନା ଓପନର ନା ତ ଭଲ ପରଫର୍ମ କରେ, ତାପରେ କ୍ୟାପଟେନ୍ସି ମାଇ ସେଟ୍ ବି ତାର ଟିକେ ବେଷ୍ଟ ଅଛି। ହଁ। ହଁ ଫାଷ୍ଟ ରେ ଡାଉନ ରେ ଦେଖେ ଦେଖେ ରୋହିତ ଶର୍ମା ର ମା ରୋହିତ ଶର୍ମାର ମାଇଣ୍ଡ ସେଟ କଣ, ଆମେ ଟାର୍ଗେଟ ଚେସ୍ କରି କରି ଆରାମ୍ ସେ ଖେଳିବା, କୋହଲୀ ର କଣ କେମିତି ଶୀଘ୍ର ସାରିବା। କୋହଲୀ ର ମାଇଣ୍ଡ ସେଟ୍ ହେଉଛି କେମିତି ଶୀଘ୍ର ସାରିବା। ସେଇ ଯୁଗୁରୁ ତା କ୍ୟାପ୍ଟେନସି ରେ ଖଣ୍ଡିଏ କପ୍ ବି ଭଲସେ ଜିତେଇ ପାରୁନି। ଯାହା ବି ଜିତେଇଛି ଯାଇକି ଯାଇ କଣ ସେ ଟେଷ୍ଟ ନା କଣ ତାର ଯୋଉ ଅଣ୍ଡର ନାଇଟିନ ସାଡେ ଯାଇକି ଅନ୍ୟ କ୍ୟାପ୍ଟେସି ରେ, ଅନ୍ୟ କ୍ୟାପ ଟ୍ରିନ୍ସ ଟା ଆଗେଇ ଯିବା ଦେଖିଲେ ଲାଭ କଣ? ଆଜ୍ ଅ ପ୍ଲେୟାର ଆସିବା ପରେ
ନାଇଁ ନିଜ କ୍ୟାପ୍ଟେନସିପ ରେ ସିଏ ଗୋଟଏ ଫର୍ମାଟ ରେ ଭଲ କରିଛି ଟେଷ୍ଟରେ।
ସେଇ କଥା ଟେଷ୍ଟ ମାନେ କଣ ଅ ସିଏ କଣ ଟେଷ୍ଟ୍ ରେ, ମୁଁ ଜାଣିନି ତ ଟେଷ୍ଟ୍ ରେ ତମେ ଭାଇ, ତମେ ତ ମୁଁ ତ ମୋର ମନ ଛି ପୂଜାରେ ପାଖାପାଖି ତିନି ଦିନ୍ କାଳେ ଖେଳିଛି। ଟିକେ ଶୁନୁ। ହୁଁ।
ସେତେଳେ ଦେଖିବ ସେତେବେଳେ ଆଉ କେହି ପାରୁ ନଥିଲେ।
ହଁ ମୁଁ ଜାଣିଛି ଜାଣିଛି ଟେଷ୍ଟ ତାକୁ ଭଲ ଲାଗେ, ଟେ ତାର ସେଇ ଯୁଗରୁ ତାର ଦେଖିବୁ ମାନେ ଆଇ ପିଏଲ୍ ହଉ କିମ୍ବା ଇଣ୍ଟରନାସନାଲ ର ହଉ ସବୁଠୁ ସ୍ଲୋଏଷ୍ଟ ଫ୍ଟିଟ୍ ମତାବରେ ବିରାଟ କୋହଲି ମାରେ ଅଞ୍ଚାସ ବଲରେ ପଚାଶ ମାରିଲେ ଲାଭ କଣ? ହୁଁ। ଅଞ୍ଚାସ ବଲରେ ପଚାଶ ମାରିଲେ ଲାଭ
ଆଦିତ୍ୟ ଆଉ ଯୋଉ ତମ ସାଙ୍ଗ କିଏ ମହାନ୍ତି ଭାଇ ଙ୍କର ଖୁସି ଆଉ। ଏଇ ମୁଁ କୋହଲି ମାରିଲା ଏଇ ମୁଁ କୋହଲି ମାରିଲା।
କୋହଲୀ ମାରିଲା ମାନେ କଣ? ଯୋଉ ଯେ
ଦେଖିବ ରୋହିତ ଶର୍ମା କେମିତି ଠୋ ଠା ପିଟିବ ଆଉ ଇଏ ଭଳିଆ
କିଏ ହଁ ମୋର ରୋହିତ ଶର୍ମାରେ ଗୋଟେ ଜିନିଷ ଟା ଭଲ ଲାଗେ କାରଣ ସିଏ ଭାଇ ଫର୍ମାଟ ରେ, ମୋର ଭଳିଆ ସିଏ, ଆଇଦର ମାରିବ ନହେଲେ ଆଉଟ ହବ ତାର ମାନେ ଏ ଠୁ
ତା ପରେ ତା ବ୍ୟାଟିଙ୍ଗଟା ବେଳେ କଣ ଲାଗିବ ଭଲ, ମାନେ ତାକୁ ବ୍ୟାଟିଂ ଏତେ ଭଲ ଲାଗେ କି, ସହଜରେ ଖେଳୁଛି ମାନେ କେତେ ସ୍ମୁଥଲି ଗୋଟେ ସୁଫ୍ଟିଲି ଖେଳୁଛି ସିଏ ଏତେ କଷ୍ଟ ଲାଗୁନି।
ତା ଓଡ଼ିଆ ଆଇ ଟା ଭଲ ଲାଗେନି ଟି ଟୁେଣ୍ଟି ଟା ଭଲ ଲାଗେ। ୱାନସ ଟା ମାରି ଚାଲିଥିବ ନା, ମାରି ଚାଲିଥିବ। ହୁଁ। ୱାର୍ଲଡ କପ୍ କେମିତି ଖେଳୁଥିଲା ଗୋଟେ ପ୍ରକାର। ମୁଁ ଏଠୁ ତେଇଶିରେ, ମାନେ ତେଇଶିରେ ଶୁଣୁ ତେଇଶିରେ ଗୋଟେ ଅଲଗା ପ୍ରକାର ରୋହିତ୍ ଶର୍ମା ତୁ ଦେଖିବୁ, ଜାଣିଛୁନା ନାଇଁ ତେଇଶିରେ ମାନେ।
ମାନେ ତାକୁ ଡରୁଥିଲେ ବୋଲିଂ କରିବା ପାଇଁ।
ସେଇ କଥା
ଏବେ ଏବେ କଣ, ଏବେ ସିଏ ପୁରା ଏବେ ଯେହେତୁ ସେ କ୍ୟାପଟେନ୍ ନାହିଁ ସେ ତ ସେ ଲିଡିଙ୍ଗ ଫ୍ରଣ୍ କରୁନି, ଏବେ ସିଏ କଣ କରୁଛି କହିଲୁ, ସିଏ ଚାହୁଛି କି ରହି ରହି ଖେଳିବ ଲାଷ୍ଟ ଯାଏଁ ଖେଳିବ ମ୍ୟାଚ୍ ଜିତେଇବ ତା ମାଇଣ୍ଡ ସେକ୍ ହେଉଛି ଏବେ ଏମିତିଆ।
ତାର ବି ରିଜନ ଅଛି।
କଣ?
ସେ ରହି ରହି ଖେଳିବାର ବି ବୋହୁତ୍ ରିଜନ ଅଛି କାରଣ ଆଗକୁ ଆସିବାକୁ ଯାଉଛି ୱାର୍ଲଡ କପ୍ ଦୁଇ ହଜାର ସ ତେଇଶି, ତ ସିଏ ଚାହୁଁନ୍ତି କି ସେଥିର ଗୋଟେ ହିସା କାହିଁ ରହିବାକୁ, ଆଜ ଓପନର ହଉ କିମ୍ବା ଫାର୍ଶଡାଉନ୍ ହୋଉ। ତୁ ବୁଝୁନୁ। କେମିତି ଯେ ସିଲେକ୍ଟର ଶୁଣ ବେଟ୍ ପଡିଲା ଟିକ କଥା ନହିଁ ବେଟ୍ ପଡିଲା ବେଶ ପଇସା ଧର ମୁ ହାରିଲି ମୁଁ ମୋତ ଦେବି ଶୀତରେ କଣ ଅଛି। କିନ୍ତୁ ଆମର ବେଡ୍ ପଡିଆଟା ଚ କି ନାହିଁ ମୁଁ କହୁଛି ସିଲେଟର ମାନେ ଅନେଇକି ବସନ୍ତି। ସେ କୋହଲି ହେଲା ରୋହିତ ଶର୍ମା ହେଲା ଏମାନଙ୍କର ଛୋଟିଆ ଛୋଟିଆ ମିଷ୍ଟେକ୍। ହେଲା ସେଇଟାକୁ ଅନେଇ ବସନ୍ତି ସେତିକିଲି ମିଷ୍ଟେକ୍ ଖାଲି ଦେଖିବେ କଟାକ ବାହାର କରିବେ। ସେ ତ ଅନେଇକି ବସଛନ୍ତି ସେତିକିରେ। ଆଉ ଇମାନେ ତ ଚାହୁଁନାହାନ୍ତି ନା ରୋହିତ ଶର୍ମା ଚାହୁଁନ୍ତି କି ନାଇଁ ମୁଁ ଗୋଟେ ଆଜ ସତେଇଶରେ ଗୋଟେ ଖେଳିକି ଗଟେ ଜିତେଇଦଲା ପରେ ମୁଁ ଆରାମସେ ରିଟାୟାରମେଣ୍ଟ ନେଇ
ସେ କହିଛି ବି ନିଜେ କି ମୁଁ ସତୀଶ ଗଡକୁ ଜିତ ନ ଯାଏ ରିଟେମେଣ୍ଟ ନେବି। କିଣିକିବେ ବହୁତ ସାରା ଇଣ୍ଟରଭି୍ୟୁରେ କହିଯିବ ସବୁ।
ତାହେଲେ ଖେଳଥିବ ଯଦି ଖେଳଥଉ। ଭାଇ ଧୋନି ବି ଭାବିଥିଲା ସେୟା କି ଆଉ ଗୋଟେ ୱାର୍ଲଡ କପ ଜିତେଇବି ତାପରେ ତାପରେ ଯେତବେଳେ। ହରେଇ ଥିଲା ନିଜ ଗୋଟେ ମାନେ ଗୋଟେ ରଗ୍ରେଟ ଫିଲ ହେଲା ନାଇଁ ମୋର ରହିବାଟା। ଟିମ ରେ ମୁଁ ପରଫମାନ୍ସ ମୋର ଭଲ ଚାଲନି ତ ଟିମରେ ରହି କିଛି ଲାଭ ନାହିଁ କାଇଁ ବେକାର ହରିଆ। ତ ସେଇ ଯଉ ରିଟାୟାରମେଟ ନେଇଗଲା ଧ୍ୱନି ର ମାଇଣ୍ଡ ସେଟ ସେୟା। ଯେତେବେଳେ ମାନେ ତମେ ଜାଣିବାକୁ ପାଇବ କି ନାଇଁ ମୁଁ ଆଗକୁ ଆଉ ଏତେ ଭଲ ପରଫମାନ୍ସ ମୋ ରହୁନି। ମୁଁ ଆଗକୁ ଆଉ ଏତେ ଭଲ ଖେଳି ପାରିବିନି। ଆରେ ଆଇିପିଏଲ୍ ଫାଇପିଏଲ୍ କଣ ପଇସା ପାଇଁ ଲୋକ ଖେଳୁଚନ୍ତି କିନ୍ତୁ ଏଇଟା ଇଣ୍ଡିଆ ଟିମ୍ ନା ରିକ୍ସ୍ କାଇଁ ନବା। ସେ ସେଇ ଯୋଗୁର ଖେଳିଲାନି କାରଣ ସେ ଜାଣି ସାଇଲାଣି ନା ମୋର ଏଜ ହେଇଗଲାଣି। ପିଲାମାନେ ଭଲ ମୋରଠୁ ଭ ବେଟର ଖେଳୁଛନ୍ତି ତ ମୁଁ ରିଟାରମେଣ୍ଟ ହେଇଯାଉଛି। କାହିଁକି ନା ଧୋନିର ଗୋଟେ ଏରା ଥିଲା ସେଟା ସରିଗଲା ତମ ଯେତେବେଳେ ଏରା ସରିଯିବ। ତ
ଏବେ ରୋକଏରା ଚାଲିଛି ଏବେ ଏବେ ଏବେ ହଉଛି ରୋକଏରା।
ହଁ ରୋକ ପରେ ସମସ୍ତେ ଯେତେବେଳେ ରୋଇବେ ସେତେବେଳେ ଜାଣିବେ। ଖାଲି କାନ୍ଦିବେ ଆଉ କଣ? ଆରେ ଗୋଟେ ଟାଇମ ଟୁ ଟାଇମ ଦେଖ ଟାଇମ ଟୁ ଟାଇମ କୋଉ କୁଟିବ ଫୁଟିବ ସେଇଟା କଥା ନାହିଁ ଡରଡରି ଖେଳିବାରେ କଣ ଅଛି। ଗଟା ତ ସମସ୍ତ ଦେବ ବୋଲର ଟୁ ବୋଲର କିଛି ଆରେ ନୂଆ ପିଲା ବି ଆଉଚନ୍ତି ନା ଯଉ ଯଉ ଓଡିଆ ସିରିଜ ଯୋଉ ଏଟା ହେଲା ମୁଁ ବି ତାକୁ ସୋନି ଟିଭିରେ ଦେଖୁଥିଲି। ଶୀଥିରେ ବି କିଛି ଖରାପ ଖେଳୁନାହାନ୍ତି।
ହୁଁ।
ମୁଁ ଆଉ ଗୋଟେ କଲ କରୁଛି ଏନା ମୁଁ ସେଥିରେ ତତେ ବତେଇବି କଣ ହଉଛି।
ହଁ।